ହଁ ମ୍ୟାଡ଼ାମ ନମସ୍କାର। ହଁ ମ୍ୟାଡ଼ାମ ନମସ୍କାର, ନମସ୍କାର, ନମସ୍କାର। କୁହନ୍ତୁ?
ଆଉ କଣ ଏତେ ବଡ ଦିନ ଗୋଟେ ଗଲା। ରଜ ଫଜ ସବୁ ଗଲା। ଆପଣଙ୍କର କଣ କେମିତି ବୁ -ବୁଲାବୁଲି ହେଲା?
ନାଇଁ ଆଜ୍ଞା କଣ ମୁଁ ଆପଣଙ୍କୁ କହିବି। ଆଉ ଓ ଘରେ ଶୋଇବା କଥା ରଜରେ ଆଉ। ଲାଷ୍ଟ ଦିନ ରଜରେ ଟିକେ ଘରେ ଶୋଇଥିଲି। ଆଉ ଗୋଟେ ସାଙ୍ଗଟେ ଫୋନ କଲା। ଆଉ କହିଲା ଟିକେ ଯିବା ବୁଲିବାକୁ ଆଉ। ଆମେ ଦି ଜଣ ଯାଇଥିଲୁ ଟିକେ କ କପିଳାସ ଟିକେ ଗଲୁ। ବୁଲି ବାଲିକି ଆସିଲୁ ଆଉ ଲାଷ୍ଟ ରଜ ଦିନ ଆଉ।
କପିଳେଶ୍ୱର ଠାକୁରଙ୍କ ନାମ କଣ? ବାବା ବା କୋଉଁସେର?
ଲୋକନାଥ ନା ଆଉ
ନାଇଁ ନାଇଁ ଅଲଗା କଣ?
କପିଳେଶ୍ୱର କପିଳେଶ୍ୱର।
କପିଳେଶ୍ୱର। ମୁଁ ଜାଣିନି ଠିକ ସେ ଆଉ ଗୋଟେ ନାଁ ବୋଧେ ଲାଗୁଛି ଚନ୍ଦ୍ରଶେଖର।
ହଁ, ହଁ, ହଁ ବାବା ଚନ୍ଦ୍ରଶେଖର ହଁ ମୋର ମନ ଥିଲା ମୋର ଲୋକନାଥ ପାଟିରେ ପସିଗଲା। ହଁ ବାବା ଚନ୍ଦ୍ରଶେଖର। ଆପଣ ଯାଇଛନ୍ତି ସେଠିକି ନା?
ହଁ ଆମେ ଯେତେବେଳେ ଯାଇଥିଲୁ କପିଳାସ ରେ ଥିଲା କେତ ତେରଶହ ବାଉନ ପାହାଚ। ତାପରେ ଏବେ କୁଆଡେ ବ ଦୋକାନ ବଢ଼ିଗଲାଣି ସତରଶହ ବାଉନ ପାହାଚ ହେଇଗଲାଣି।
ହଁ ନାଇଁ ଏବେ ପାହାଚ ଓଳେଇବା ସହିତ ଆମର ଏପଟେ ପଟେ ବାଇକ୍ ମନ୍ଦିର ପାଖକୁ ଗା ଅଟ ଯାନ ନେଇକି ଯିବାକୁ ମଧ୍ୟ ବାଟ ଅଛି। ହଁ ମଟର ଯାନ ର ମଧ୍ୟ ରାସ୍ତା ଅଛି। ଆପଣ ହଁ।
ସେତେବେଳେ ଥିଲା ସେତବେଳେ ଯିବା ଆସିବା କଲେ ଯେଉଁମାନେ ବୟସ୍କ ଲୋକ ସେମାନେ ତ ଆଉ ତେରଶହ ବାଉନ ପାହାଞ୍ଚ ଚଢ଼ିକି ଯାଇପାରିବେନି ଆଉ ସେମାନେ କଣ ନା ଚଢ ଚଢିକିରି ଗୋଟେ ପଟେ ମାନେ ସାଇଡ ରେ ସେମାନେ ଯୋଉ ଥିଲା ବାଟଟା ସେପଟେ ଯାଆନ୍ତି ସେମାନେ ଯିବାଆସିବା କରନ୍ତି ଆଉ।
ଆଚ୍ଛା ନାଇଁ ଆମେ ତ ତେରଶହ ବାଉନୁ ପାହାଚ ଚଢିଲୁନୁ। ଆମେ ଗାଡ଼ି ନେଇ ପଳେଇଲୁ ମନ୍ଦିର ଉପରକୁ। ଉପରେ ଗାଡି ଥୋଇଲୁ। ଆମେ ତ ପ୍ରାୟତଃ ଆମେ ଘରୁ ବାହାରିଲୁ। ହଁ ଆମର ପ୍ରାୟତଃ ସାଢ଼େ ଦଶଟା ଖଣ୍ଡେ ସାଢ଼େ ଦଶଟା କି ହଁ। ସାଢ଼େ ଦଶଟା ହେଇଯିବ ସେଠି ଯାଇ ଆମେ ପହଞ୍ଚିଲୁ ଆଜ୍ଞା ସାଢ଼େ ଏଗାରଟା। ସାଢ଼େ ଏଗାରଟାରେ ଯାଇ ସେଇଠି ପହଞ୍ଚିଲା ବେଳକୁ ଆମେ କଣ ମୁଁ ଆଜ୍ଞା ଆପଣଙ୍କୁ କହିବି? ଲୋକ ଯାତ୍ରୀଙ୍କର ଭିଡ଼ ପ୍ରବଳ ଭକ୍ତଙ୍କର ପ୍ରବଳ ଭିଡ଼। ପ୍ରାୟତଃ ହଜାର ଭକ୍ତ ଲାଇନ୍ ଲଗେଇଛନ୍ତି।
ଭିଡ଼ ଦେଖି ଆଜ୍ଞା ଆମ ଚେତା ଚେତା ପଳେଇଲା। ଆମ ମନରେ ନଥିଲା ଆମେ ଠାକୁରଙ୍କ ଦର୍ଶନ କରିବୁ ଭଗବାନଙ୍କର। ତଥାପି ଆମେ ମନରେ ଦୃଢ଼ ସଂକଳ୍ପ ରଖି ଆମେ ଧୈର୍ଯ୍ୟର ସହିତ
ଆ
ସେଠି ଆମେ ଯେହେତୁ ଆମେ ପାହାଡ଼ ଚଢ଼ିବୁ ପାହାଡ଼ ଉପରେ ଆମ ସର୍ବା ଉପରରେ ହିଲ୍ ଉପରେ ଆମର ଦେବପୀଠ ରହିଛନ୍ତି ଆପଣ ଜାଣିଛନ୍ତି ନା।
ଅରକ୍ଷିତ ଦାସ ଙ୍କ ପିଠ।
ହଁ ଦେବପୀଠ ଆମର ରହିଛି ସବା ଉପରେ ହିଲରେ ଟପରେ ପୁରା। ଆମର ବାଟରେ ଗଲାବେେଳେ ଏନ୍ତୁଡ଼ି ଶାଳ ମଧ୍ୟ ପଡିବ। ଆମେ କଣ କଲୁ ନା ଆମକୁ ଗୋଟିଏ ଭୋକ କରୁଥିଲା ଆମେ ଟିକେ ଦହିବରା ଟିକଏ ଖାଇଲୁ ପ୍ରଥମେ।
ଆଜ୍ଞା।
ହ୍ୟାଲୋ।
ଉପରେ ମଧ୍ୟେ ଦହିବାର ବ୍ୟବସ୍ଥା ଅଛି।
ହଁ ଉପରେ ମନ୍ଦିର ପାଖରେ ଦହିବରା ବ୍ୟବସ୍ଥା ଅଛି। ଦହିବରାର ବ୍ୟବସ୍ଥା ଅଛି ଦୋକାନ ମଧ୍ୟ ଅଛି। ମନ୍ଦିର ମନ୍ଦିର ପାଖରେ ଦୋକାନ ମଧ୍ୟ ଅଛି।
ହଁ।
ଏବେ ଏବେ ସବୁ ହେଇଗଲାଣି ଆଉ ଆଗେ ନ ନଥିଲା ଆପଣ ଯେତେବେଳେ ଯାଇଥିଲେ ନଥିଲା ଏବେ ସବୁ ହେଇଗଲାଣି ଆଉ।
ଅଧିକ ବଡି ଯାଉଛି ହଁ ହଁ କୁହନ୍ତୁ।
ହଁ। ହଁ ନାଇଁ ଆମେ ଦହିବରା ଟେ ଖାଇଲୁ ଯେହେତୁ ଆମକୁ ଭୋକ କରୁଥିଲା। ସକାଳେ ପିଠା କଣ୍ଣ୍ଡେଇ ଖାଇଥିଲୁ ଭୋକ କଲେ ଆମେ ଯେହେତୁ ପାହାଡ଼ ଚଢିବୁ। ଆମେ ସାଢ଼େ ଏଗାରଟା ବାଜିଛି ଆମେ ଆଉ ପ୍ରସାଦ ସେବନ କଣ କରିବୁ ଆମେ କହିଲୁ ପାହାଡ଼ ଉପରୁ ଆସିଲେ ପ୍ରସାଦ ସେବନ କରି ଭଗବାନ ଠାକୁରଙ୍କ ଦର୍ଶନ କରିବା ଆଉ। ଆମେ ଦହିବରା ଟିକେ ଖାଇଲୁ ଥଣ୍ଡା ପାଣି ବୋଟଲ ଗୋଟେ ଧରିଲୁ।
ଏତେ ତ ରଜରେ ତ ଯେୋଉ ପ୍ରବଳ ଗରମ ହଉଥିଲା। କହିଲି ରଜରେ ତ ଯୋଉ ପ୍ରବଳ ଗରମ ହଉଥିଲା ସେଥିରେ ବିନା ପାଣି ବିନା ଇଏରେ ବୁଲିବା ବି କଷ୍ଟ ହେଇଯାଉଥିଲା।
ହଁ ନାଁ କାହିଁକି ନା ଆମେ ପାହାଡ଼ ଚଢୁଛୁ ନା ସେ ପା ଉପରକୁ ଯିବାକୁ ମିନିମମ୍ ଅଢେଇ କିଲୋମିଟର ହବ ଉପର ପାହାଡ ଉପରକୁ ଚଢିବାକୁ ଆମକୁ ଲାଗିବ। ଆମୁକୁ ଲାଗିଗଲା ତଥାପି ଦେଢ ଘଣ୍ଟା ରୁ ଦି ଘଣ୍ଟା ଲାଗିଗଲା ସେ ପାହାଡ ଉପ ଉପ ସଭା ଉପରକୁ ଯିବାକୁ।
ତଥାପି ଆପଣମାନେ ଯାଇନାହାନ୍ତି ଗାଡ଼ିରେ ଯାଇଛନ୍ତି ଆମେମାନୋନ ସବୁ ଯେତେବେଳେ ଯାଇଥିଲୁ ସବୁ ତେରଶହ ବାଉନ ପାହଚ ଚଢିକି ହିଁ ଯିବାକୁ ପଡୁଥିଲା। କାରଣ ସେତେବେଳେ
ଆଚ୍ଛା ଆପଣ ସେ ତେରଶହ ବାଉନ ଚଢିଥିଲେ। ଦେବପୀଠକୁ ମଧ୍ୟ ଯାଇଥିଲେ ଦେବପୀଠକୁ ଯାଇଥିଲେ।
ଆଜ୍ଞା। ଆମେ ସେଠି ଯାଇକି ରହି ବିି ଥିଲୁ ସେଠି ବି ରହି ବିି ଥିଲୁ ସାତ ଦିନ ଆଠ ଦିନ ଖଣ୍ଡେ ରହିବି ଥିଲୁ ଜୋରନ୍ଧା କପିଳାସ ଯୋଉ ସେଇଠି ସେମାନେ ଅଲେଖ ମହିମା ଅଲେକ ଧର୍ମର ଯୋଉ ଦିଆଯାଏ। ଆମର ଯୋଉ ପି ସ ମାନେ ସି ସବୁ ଅଲକ ଦୀଖିତ। ମହିମା ଧର୍ମର ସେମାନେ ମହିମା ଧର୍ମ ପାଳନ କରିଛନ୍ତି ଅଲେଖ ମହିମା। ଆମେ ଯାଇ ସେଠି ବି ରହିଛୁ। ସାତ ଦିନ ଆଠ ଦିନ ଲେଖା ରହିଚୁ ଏଇ ଯୋଉଟା ହୁଏ ଆମର ଅଗିରା ପୂର୍ଣ୍ଣିମାରେ ସେଟା ବଡ ପୂର୍ଣ୍ଣିମା ତାଙ୍କର ସେଠି ପାଳନ କରାଯାଏ ଅଗିରା ପୂର୍ଣ୍ଣିମାରେ ସେଠି ଜୋରନ୍ ାରେ ହୁଏ କପିଳାଶରେ ବି ହୁଏ ସେଠି ବି ଆମେ ରହିଚୁ। ସେଠି ଆମେ ବହୁ ରହିକି ବହୁତ ଦିନ ବୁଲିଛୁ। ଆମେ ଯେଉ ସମୟରେ ଯାଉଥିଲୁ ସେତେବେଳେ ମାନେ ସବୁ ଲୋକ ଯାଇପାରିବେନି ଗାଡିରେ କାରଣ ଗାଡିର ସେତେବେଳେ ମାନେ ଛୋଟ ଛୋଟ ଗାଡି ଖାଲି ପର୍ଟିକୁଲାର କିଛି ଗାଡ଼ି ଯିବ ମାନେ ଗୋଟେ ଗାଡି ଗଲେ ସେ ଗାଡି ଆସିଲେ ପୁଣି ଆଉ ଗୋଟେ ଗାଡି ଯିବ ରାସ୍ତା ବହୁତ ମାନେ ଭଲ ରାସ୍ତା ନଥିଲା। ଚଉଡ଼ା ରାସ୍ତା ନଥିଲା କମ ଚଉଡ଼ା ରାସ୍ତା। ସେମାନେ ଯାଇ ଅଧା ମାନେ ଯୋଉ ତେରଶହ ବାଉନ ପାଞ୍ଚ ଲୋକ ଏପଟେ ଯେତିକି ବାଟା ଚଢିକି ଯିବେ ସେମାନେ ପ୍ରାୟତଃ ତାର ଏଇ ନାଇ ପରସେଣ୍ଟ ପର୍ଯ୍ୟନ୍ତ ନେଇ ଯାଉଥିଲେ ପୁରା ଠାକୁରଙ୍କ ପାଖକୁ ଯାଉନଥିଲେ। ଥିଲା ସେ ରାସ୍ତା ନଥିଲା। ମାନେ କିଛି ବାଟ ଥିବ ସେ ରହୁଥିଲା ଗାଡ଼ି ସେଇଠି ରହିକି ଗୋଟେ ଗାଡ଼ି ଫେରିଆସିଲେ ଆଉ ଗୋଟେ ଗାଡ଼ି ଯିବ। ତ କେବଳ ବୟସ୍କ ଲୋକ ହିଁ ଯୋଉମାନେ ଚାଲିକି ନ ଯାଇପାରିବେ ସେମାନଙ୍କୁ ହିଁ ଛାଡ଼ୁଥିଲେ ଆଉ ସବୁ ଛୋଟ ପିଲା ବୟସ୍କ ଲୋକ ଏମାନେ ନହେଲେ ଆଉ ସବୁ ଲୋକ ପ୍ରାୟତଃ ସମସ୍ତେ ଚାଲିକି ହିଁ ଯାଆନ୍ତି ଯୋଉ ପାହାଠ ଚଢ଼ିକି ହିଁ ଯାଆନ୍ତି ସେମାନେ। ଏବେ ତ ପୁରା ସାତରଶହ ବାଉନ ପାଚ ହେଇଯାଇଛି ବଢେଇ ଦେଇଛି। ଉପରକୁ ଅଧିକ କରିଦେଇଛି ପୁରା କୁଆଡ଼ା ଯେଉଁ ଟପ୍ର୍ଯ୍ୟ ଯେଉଁମାନେ ଚାଲିକି ବି ଯାଆନ୍ତି ଯେଉଁଠିକି ଆମେ ସବୁ ସେଠିକି ବି ପୁରା ରାସ୍ତା ପୁରା ପଳେଇ ଯାଇଛି।
ନା ନା ନା ନା ସେଠିକି ରାସ୍ତା ଯାଇନି ଦେବପୀଠ ମୁଁ ଯେଉଁ କହୁଛି ସେଠିକି ରାସ୍ତା ଯାଇନି। କେବଳ କେବଳ ମନ୍ଦିର ପାଖକୁ ରାସ୍ତା ଯାଇଛି।
ଓହୋ ମନ୍ଦିର ପର୍ଯ୍ୟନ୍ତ ହେଇଯାଇଛି ଏବେ।
ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଯାଇଛି ଆଉ ଦେବପୀଠକୁ ଆପଣ ସେ ପାହାଡ଼ ଭିତରେ ରାସ୍ତା ଅଛି ପାହାଡ଼ ଭିତରେ ଚାଲି ଚାଲି ଚାଲି ଚାଲି ଆପଣ ଯିବେ।
ହଁ
ଆମେ ସେଠୁ ଥଣ୍ଡା ପାଣି ଟିକଏ ଧରି ଆମେ ଆରମ୍ଭ କଲୁ ଚଲା ପ୍ରାୟତଃ ଆମେ ସବା ଉପର ହିଲ୍ରେରେ ପହଞ୍ଚିଲୁ ଆମେ ପ୍ରାୟତଃ ଅଢ଼େଇଟା ବାଜିଗଲାଣି। ସେଠି ଆମର ଦହି ଲେମ୍ବୁ ଦହି ଲେମ୍ବୁ ଏବଂ ଜଲଜିିରା। ବରଫ ପକାଇ ଭଲ ମନ୍ଦ ପକାଇ ଗୋଟେ ଭଲ ପାଣି ଟିକେ ଦେଉଥିଲା। ଦଶ ଟଙ୍କା ଲେଖା ନେଉଥିଲା ଆମେ ଦୁଇ ଦୁଇ ଗ୍ଲାସ୍ ପିଇଲୁ ଦୁଇ ଜଣ। ସେଇଠି ପିଇକି ଆମେ ଦେବପୀଠ ଦର୍ଶନ କରି ଆମେ ତଳକୁ ଆସିବାରେ ଲାଗିଲୁ ତଳେ ଆସି ପହଞ୍ଚିଲୁ ଆମର ହେଇଗଲାଣି ପ୍ରାୟତଃ ହଁ ତିନିଟା ପାଖାପାଖି
ହୁଁ।
ସେଠୁ ଆମେ ଉଁ ଖାଇଲୁ ଗୋଟେ ଉଁ ମିଲଟେ ଖାଇଲୁ। ପ୍ରସାଦ ସେବନ କଲୁ। ଶହେ ଟଙ୍କା ନେଲା ମିଲି ଟା ଆମର ଦେଇଥିଲା ମିଲି ରାଇସ୍ ଦେଇଥିଲା ଭାତ ଦେଇଥିଲା ବା ଡାଲି ଦେଇଥିଲା ଏବଂ ଖଟା ଦେଇଥିଲା। ସାଧା ମିକଚର ଗୋଟେ ଦେଇଥିଲା କ୍ଷୀରି ଦେଇଥିଲା ପାମ୍ପଡ଼ ଦେଇଥିଲା।
କଣ ମନ୍ଦିର ପୀଠରେ ନା ମନ୍ଦିର ବାହାରେ?
ନାଇଁ ମନ୍ଦିର ପୀଠରେ।
ହଁ ମନ୍ଦିର ପ୍ରସାଦ ସେବନ କରିଛ ତାହେଲେ?
ହଁ ପ୍ରସାଦ ସେବନ କରିଚୁ। ପ୍ରସାଦ ମାନେ କଣ ସେଠି ଚାରି ପାଞ୍ଚ ଜାଗାରେ ଦିଆ ହୋଉଥିଲା ନା ମନ୍ଦିର ଚାରିପଟେ
ହୁଁ।
ଆମେ ଗୋଟେ ଜାଗାରେ ଖାଇଲୁ ଖାଇକି ଆମେ ପ୍ରାୟତଃ ଭିଡ କମିବାରେ ଲାଗିଲା। ଫାଙ୍କାରେ ଆମେ ଦର୍ଶନ କଲୁ ଦର୍ଶନ ଯେମିତି ସାରିଛୁ କୁଆଡ଼ୁ କଳା ମେଘ ଅନ୍ଧାର କରି ଘୁଟି ଆସିଲା। ଆମେ ତଳକୁ ଓହ୍ଲେଇଛୁ ତଳକୁ ଓହ୍ଲେଇଛୁ ତ ଗୋଟେ ଆଶ୍ରୟ ଥଳୀ ଥିଲା ସେ ଗେଟ୍ ପାଖରେ। କପିଳାସ ଗେଟ୍ ପାଖରେ। ମେଘ ସେଠି ଜୋର କୁରହେଇଲା ମେଘ ଆମେ ସେଠୁ ଆଶ୍ରୟସ୍ଥଳୀରେ ଆଶ୍ରୟ ନେଲୁ। କିଛି ସମୟ ବସିଲୁ ଯେମିତି ମେଘ। ଚାଡ଼ିଲା ଧୀରେ ଧୀରେ ଧୀରେ ଧୀରେ ଆମେ ଆସିଲୁ।
ଆସିକି ପହଞ୍ଚିବା ବେଳକୁ ଘରେ କେତେ ସମୟ ଲାଗିଲା?
ଘରକୁ ପହଞ୍ଚିବାକୁ ପ୍ରାୟତ ଆମେ ପହଞ୍ଚିଲୁ ରାତି ଆଠଟା ପାଖାପାଖି। ଆମେ ତିନ୍ତି ଗଲୁ ନା ବାଟରେ ଯେମିତି। ହଁ ଯେମିତି ଆମେ ଆସିଛୁ ମହାବିନାୟକ ତଳେ ହେଇଛୁ। ଆମେ ଏପଟେ ଯାଇଥିଲୁ ନା ଆମର ମହାବିନାୟକ ତଳ ଦେଇକି ଦର୍ପଣୀ ଦେଇକି ଯାଇଥିଲୁ ଆମେ। ହଁ ଆମର ସିଆ ଦେଇ ଏପଟ ବାଟେ ଯାଇଥିଲୁ ଆମେ। ନେ ଏପଟେ ପଟେ ଆମର ପାଖ। ହଁ ଏପଟେ ଆମର ଏପଟେ ଭଲ ବାଟ ଅଛି ନା ଏପଟେ ପାଖ ବାଟ।
ହୁଁ। ତଥାପି ସେଠୁ ଗ ତମ ଘର ପାଖରୁ କେତେ କିଲୋମିଟର ହବ କପିଳାସ?
ଆମ ଘର ପାଖରୁ ପ୍ରାୟତଃ ଆଖାପାଖି ତେପନ କିଲୋମିଟର ହବ।
ମାନେ ମା
ମୁଁ ଏପଟ ବାଟଟା କଥା ହଁ।
ତମେ ଯୋଉ
ଉଁ ଏପଟେ ଗଲେ।
ହଁ ଏପଟେ ତେପନ ବା ତେପନ କିଲୋମିଟର ଏପଟେ ପଳିବ ଆମ ଆପଣଙ୍କୁ। ଆପଣ ଏଇପଟେ ଆମର ଦେଇକି ଆ ଟି ଆ ଆ ଟିି ଅଫିସ ଦେଇକି ଜ ଚଣ୍ଡିଖୋଲ ଆ ଟି ଓ। ମହାବିନାୟ ତଳ ଦେଇ ଦର୍ପଣୀ ଦେଇ ଏଇପଟେ ଯିବେ ଆପଣ, ଭଲ ରାସ୍ତ ଜାଉ ଗୋଟେ ରାସ୍ତା ଭଲ ରାସ୍ତା।
ପିଓଟା ବର୍ତ୍ତମାନ କୋଉଠି କଟି ଯାଇଛି କି?
ନାଇଁ ଅପ୍ଟିଅର ଟା ଆମର ତ ଚଣ୍ଡିଖୋଲ୍ ରେ ଅଛି ଆମର ଡ୍ରାଇଭିଂ ଟେଷ୍ଟ ଯୋଉଠି ହଉଛି। ମହାବିନାୟ ତଳେ। ହଁ ସେଠି ସେଇ ସେଇପଟ ଦେଇକି ଆପଣ ଯିବେ ସେଇଟା ଦେଖିଛଛନ୍ତି ନା ଆପଣ।
ହଁ ଦେଖିଛି।
ସେଇ ଆପଣ ଯୋଉ ଭୂସୁଣ୍ଣ୍ଡପୁର ପାର୍କ ଦେଇକି ଯାଇଥିଲେ ସେଇ ବାଟ ଦେଇକି ଯାଇଥିଲେ ଆପଣ।
ହୁଁ ହ। ହଁ ସେହିପଟେ ତେପନ କିଲୋମିଟର ମାନେ ଆମ ଘର ତ ଏଇଠୁ ହୋଇଯାଉଛି। ଛପନ କିଲୋମିଟର ମାନେ ଆମ ଘର ଭଳିଆ ଆଉ ଘଣ୍ଟେଟେ ଲାଗିବ।
ଆଚ୍ଛା ହଁ ସେଇ ଘଣ୍ଟା ଏ ପାଖାପାଖି ଲାଗୁଛି ଆଉ।
ହ ଯଦି ଡାଇରେକ୍ଟ ଏନ୍ଏଚ ରେ ଯିବା
ନଁ ଏପଟ ରାସ୍ତା ଟା ଭଲ ରାସ୍ତା ଆରାମ ସେ କିଛି ଗାଡି ମଟର ନାହିଁ। ନା ଆରାମସ ଆପଣ ଯିବେ। ବେଶୀ ନେଜ ନାହିଁ ନା ଆମର ଗାଁ ଦେଇକି ଆପଣ ଗାଁ ଭିତରେ ଦେଇକି ଆପଣ ଯିବେ।
ନା ଯଦି ଯଦି ଏନ୍ଏଚ ରେ ଯିବେ
ଆଚ୍ଛା ଆପଣ ଏନ୍ଏଚ ରେ ଯଦି ଯିବେ ଆପଣ ଏପଟେ ଦେଇ ଛତିଆ ଦେଇକି ଯିବେ ଆପଣ ବରି ଦେଇକି। ଛତିଆ ବରିକି ଦେଇକି ଯିବେ ଆମର ଏପଟେ ବାଟ ଅଛି ଆମର ଚଢେଇ ଧରା ବାଟ ସେପଟେ ଗୋଟେ ବାଟ ଅଛି ତିନିଟା ବାଟ ଅଛି।
ହଁ ନାଇଁ ସାନ ବୋଉ ତାଙ୍କ ଘରକୁ ଯାଉ ଯାଆନ୍ତି ସେଏ ବା କୁହନ୍ତି କପିଳାସ ରୋଡ ଦେଇ ପାଖରେ ଯଉଁ ଯାଉଛ ସେ ଚରଇ ଧରା ତାଙ୍କର।
ହଁ ସେଇପଟେ ମୁଁ କହୁଛି ନା ଆପଣଙ୍କୁ ସେପଟେ ବି ବାଟ ଅଛି ଚଢେଇ ଧରା ବାଟେ।
ହୁଁ। ମାନେ ସେଇଟା ଡାଇରେକ୍ଟ ବାଟ।
ହଁ ସେଇଟା ଡାଇରେକ୍ଟ ବାଟ ଏଇଟା ବି ଆମର ବରି ବାଟା ବି ଏପଟେ ଯିବା ଆସିବା କରନ୍ତୁ ଡାଇରେକ୍ଟ ବାଟ ଏପଟ ବାଟ। କାହିଁକିନା ଏପଟେ ବାଟେ ଆମେ ଯେଉଁ ଗଟେ ଯାଇଥିଲୁ ଏଇପଟେ ପ୍ରାୟତଃ ଦେଢ କିଲୋମିଟର ଖଣ୍ଡେ ପଡିଯିବ ଆମର ଜଙ୍ଗଲ।
ହୁଁ ହୁଁ।
ଜଙ୍ଗଲ ମାନେ କଣ? ମହରମ୍ ରାସ୍ତା ପଡ଼ିଯିବ।